ଆଜ୍ଞା କୁହନ୍ତୁ କଣ କରୁଛନ୍ତି? ଆଜ୍ଞା।
କଣ କରୁଛ?
ଏଇ ଏବେ ପ୍ ପିଠା ତରକାରୀ। ପିଠା ତରକାରୀ। ଚା କରିବୁ ଏଇ ସବୁ ଆଉ।
ମୁଁ ହଉଛି ଗୋଟେ ମଧୁବାରୀଷ୍ଟର ଉପରେ କଥା ଗପୁଛି ଶୁଣିବ ଆଁ।
ଆଜ୍ଞା।
ଗୋଟେ ଆଁ ରହିଥା ସେଇଟା ଟିକେ ମୁଁ ଦେଖେ ମୁଁ
ଆମେ ଗପୁ ତ ସେଇ କଥା। କହିବା ଛଡା କିଛି ନାହିଁ।
ହ୍ୟାଲୋ ରହିଥା ଟିକେ ଲାଇନ। ହଁ ସୁବିଲା?
ଆଜ୍ଞା ଆଜ୍ଞା।
ହ୍ୟାଲୋ।
ହାଲୋ।
ହାଲୋ ମୁଁ ମଧୁବାରୀ ଜଣଙ୍କ ଉପରେ ଗୋଟେ କଥା କହୁଛି ଶୁଣିବ ଗୋଟେ ଗାଁ ରେ ଗୋଟେ ବୁଢୀଟିଏ ଥିଲା ତାର କଣ ହେଲା? ନା ତାର ନିଜର ବୋଲି କେହି ନଥିଲେ ତାର ଖଣ୍ଡିଏ ଜମି ଗାଁ ମୁଣ୍ଡର ରାସ୍ତା ପାଖରେ ଥିଲା ତ ଗାଁର କେତେକ ଲୋକ ଖୋଳ ପ୍ରକୃତିର ଥିଲେ ତ ସେ କଣ କଲେ ତା ଜମିକୁ ଦଖଲ କରିନେଲେ ଓ ବୁଢ଼ୀ ନାଁରେ ମକଦମା କଲେ। ବୁଢୀଟି ସାହାଯ୍ୟ ପାଇବା ପାଇଁ ଇଆଡେ ସିଆଡେ ହେଲା ତାର କେହି ନ ଥିଲେ ତାକୁ କେହି ସାହାଯ୍ୟ ବି କରିଲେନି କଣ କରିବ ବୁଢ଼ୀ କହିଲା କହିଲା ସେ କଟକରେ ଜଣେ ନାମଜାଦା ଓକିଲ ଥିଲେ। ତାଙ୍କ ନାଁ ଥିଲା ମଧୁବାବୁ ଲୋକେ ତାଙ୍କୁ ମଧୁବାରିଷ୍ଟର ବୋଲି କହୁଥିଲେ। ବୁଢ଼ୀ ମଧୁବାବୁଙ୍କଠାରେ ଭରସା ରଖି କଟକ ଆସିଲା। ସେ ବାଟ ପଚାରି ପଚାରି ମଧୁବାବୁଙ୍କ ବସାକୁ ଗଲା। ନିଜର ଦୁଃଖ କଥା ସବୁ ମଧୁବାବୁଙ୍କୁ କହିଲା ଗାଁ ର ଲୋକମାନେ କିପରି ତାଙ୍କୁ ହଇରାଣ କରୁଛନ୍ତି ତାହା ବର୍ଣ୍ଣନା କଲା। ଏବଂ ଜମିର କାଗଜ ପତ୍ର ଓ ମୋକଦମା ର ନୋଟିସ୍ ଯାହା ଥିଲା ମଧୁବାବୁଙ୍କୁ ସେ ଧରାଇ ଦେଲା। ତେଣୁ ମଧୁବାବୁ କଣ କଲେ ନା ମକଦ୍ଦମା ଚଳେଇବା ପାଇଁ ବୁଢ଼ୀକୁ କିଛି ପଇସା ନେଲେ ନାହିଁ ଓ ତାକୁ ସାହାଯ୍ୟ କରିବା ପାଇଁ ସବୁ ଚେଷ୍ଟା କଲେ। ତାପରେ ମଧୁବାବୁ ବୁଢ଼ୀଙ୍କୁ କହିଲେ କହିଲେ ମାଉସୀ ତୁ ଗୋଟିଏ କାମ କରିପାରିବୁ କି ବୁଢ଼ୀ କହିଲା କଣ ବାପା ଯାହା କହିବୁ ତାହା ହିଁ କରିବି ମଧୁବାବୁ କହିଲେ ମୁଁ କାଲି ତୁମ ଗାଁ କୁ ଯିବି। ମୁଁ ପହଞ୍ଚିବା ପୂର୍ବରୁ ତୁ ରାସ୍ତା ପାଖରେ ତୋ ଜମିରେ ଗୋଟେ ବଡ଼ ଗାତ ଖୋଳି ଦେଇଥିବ। ବୁଢ଼ୀ କହିଲା ହଉ ଆଉ ଯିବି ଆଉ ସେଠି କିଏ କଣ କଲେ ତାକୁ ପଇସା ପତ୍ର କିଛି ଦେଲି ବାଟରେ ଗଲାବେଳକୁ କେମିତି କଣ ଖାଇ ପିଇକି ଯିବ ଆଉ। ବୁ଼ଢୀ କହିଲା ହଉ। ତାପରେ ସେ ରାତିରେ ଯାଇକି ତା ଗାଁରେ ପହଞ୍ଚିଲା। ଗାଁରେ ପହଞ୍ଚି ଗୋଟେ ଗାତ ବଡ଼ ଗାତରେ ଖୋଳିଦେଲା। ବୁଢ଼ୀ ମଧୁବାବୁଙ୍କଠାରୁ ବିଦାୟ ନେଇ ଗାଁକୁ ଗଲା। ମଧୁବାବୁ ବୁଢ଼ୀ କୁ ଗୋଟେ ଦଶ ଟଙ୍କିଆ ନୋଟଟିଏ ଦେଇ କହିଲେ ମାଉସୀ ଏ ଟଙ୍କା ନେ ବା ଟ ଖର୍ଚ୍ଚ କରିଯିବୁ। ବାଟରେ ଜଳଖିଆ ଖାଇଦେବୁ ମୁଁ କାଲି ନିଶ୍ଚୟ ପହଞ୍ଚିବି। ବୁ଼ଢୀ ତା ପରେ ଗାଁକୁ ଯାଇ ରାତିରେ ରାସ୍ତା ପାଖ ତା ଜମିରେ ଅଣ୍ଟେ ପୋହରର ଗୋଟେ ବଡ଼ ଗାତ ଖୋଳିଦେଲା ଏ କଥା ଗାଁର କେହି ହେଲେ ଜାଣିପାରିଲେ ନାହିଁ। ତୁହି ଜୀବନ ମେ ହସି ହେ ହାଲୋ ତାପରେ ସେଠି କଣ ହେଲା ମ ଧୁ ବାବୁ ରାଗି ଯାଇ ଲୋକମାନଙ୍କୁ ପଚାରିଲେ ଏ ଜମି କାହାର? ଏ ଜମିରେ ଗା ତ କିଏ ଖୋଳିଛି ମୋ ଘୋଡ଼ାରେ କ୍ଷତିପୂରଣ କିଏ ଦେବ? ତାପରେ ସେଠୁ ଲୋକମାନେ କହିଲେ ଏ ଜମି ଆମର କାହାରି ନୁହେଁ ଏ ଜମି ଆମ ଗାଁର ସେଇ ମାଳିଆ ମା ବୁଢ଼ୀର। ତାପରେ ସେ ସେଇଠୁ କଣ କଲେ ସେ ତା ଜମିରେ ଖାତ ଖୋଳି ଦେଇଛି ଆପଣ ତା ଠାରୁ କ୍ଷତିପୂରଣ ଆଦାୟ କରନ୍ତୁ। ବୁଢ଼ୀ କଣ କଲା ଥଣ୍ଡା ହୋଇଯିବ ଆଉ ମଧୁ ବାବୁ ସେଠୁ କଣ କଲେ ଚାଲାକି କରି ଲୋକମାନଙ୍କ ଠାରୁ ସେ କଥା ଲେଖାଇ ନେଲେ ଲୋକମାନେ ମଧ୍ୟ ସେହି କାଗଜ ସେହି କାଗଜରେ ଦସ୍ତଖତ କରିଦେଲେ ଯେଉଁ ଲୋକମାନେ ବୁଢ଼ୀକୁ ହଇରାଣ କରି ମକଦ୍ଦମା କରିଥିଲେ। ସେମାନେ ମଧ୍ୟ ଦସ୍ତଖତ ଦେଲେ। ତାପରେ କ୍ଷତିପୂରଣ ଆ ନାଁ ଶୁଣି ଜମି ତାଙ୍କର ନୁହେଁ ବୋଲି ଲେଖିକି ଦେଲେ ମଧୁବାବୁ ସବୁ ଲେ ସବୁ ତକ ଲେଖା ଲେଖି କରି କଟକ ଫେରି ଆସିବେ। ଥରେ ମକଦ୍ଦମା ତାରିଖ ପଡିଲା ହା କଚେରୀରେ ଅଛନ୍ତି ମଧୁବାବୁ ପୁଣି ଉଁ ବୁଢ଼ୀ ତରଫରୁ ମକଦ୍ଦମା କରିବାକୁ ଗଲେ ଲୋକମାନେ ବୁଢ଼ୀର ଜମି ବୋଲି ଲେଖା ହୋଇଥିବା କାଗଜ ଖଣ୍ଡି ମଧୁବାବୁ କଚେରୀରେ ନେଇଥିଲେ ହାକିମ କୁ ଦେଖାଇ ଦେଲେ ହାକିମ ବିଚାର କରି ଜମି ବୁଢ଼ୀର ବୋଲି ରାୟ ଦେଲେ ଓ ମକଦ୍ଦମା ଫଇସଲା କରିଦେଲେ ବୁଢ଼ୀ ଖୁସି ହେଇଗଲା। ସେ ମଧୁବାବୁ ଙ୍କୁ କହିଲା ବାବୁରେ ତୋ ଯୋଗୁ ମୁଁ ଜମିର ଦଖଲ ପାଇଲି ଭଗବାନ୍ ତୋର ମଙ୍ଗଳ କରନ୍ତୁ ତୋର କୋଟିପରମାୟ ହେଉ। ମଧୁବାବୁ ଆମ ରାଜ୍ୟର ବଡ଼ ଓକିଲ ଥି ତେଣୁ ଓଡ଼ିଶା ପାଇଁ ସେ ବହୁତ୍ କାମ କରିଛନ୍ତି। ସେ ଓଡ଼ିଆ ଭାଷାର ଲୋକମାନଙ୍କୁ ଏକାଠି କରି ସ୍ଵତନ୍ତ୍ର ଉତ୍କଳ ପ୍ରବେଶ ଗଠନ କରିଥିଲେ ପିଲାମାନେ ଏବେ କହୁଛନ୍ତି ପାଠ ପଢ଼ିବି ତ କାଳିଆ ଘୋଡ଼ାରେ ଚଢ଼ିବି ମ ମଧୁ ବାରିଷ୍ଟର ସଙ୍ଗେ ଲଢି଼ବି ମଧୁବାବୁଙ୍କ ବିଷୟରେ କଣ ଜାଣିଲ ଟି କହୁନ।
ହ୍ୟାଲୋ ହଁ ହ୍ୟାଲୋ।
ତମେ ଶୁଣିଲ ମଧୁବାବୁ ଙ୍କ କଥା?
ଆଜ୍ଞା ଭଲ ଲାଗିଲା ଆଜ୍ଞା।
ଆଉ ତଟକା ପରିବା ବିଷୟରେ କହିବି। ତଟକା ପରିବା ଖାଇଲେ କଣ ହୁଏ ଜାଣିଚ? ରୁହ ଆଉ
ପରିବା ବାଲା ପରିବା ବାଲା ଆଣେ ଏଠାକୁ ପରିବା ଡ଼ଲା କି କି ପରିବା ଆଣିଛୁ ଭାଇ ପରିବା ମୋତେ ଦେବୁ କି ନାହିଁ। ଆଳୁ, ବନ୍ଧାକୋବି, ମଟର ଛୁଇଁ, ଟମାଟୋ, ତୁମରି ପାଇଁ। ଭୃଷଙ୍ଗ, ଧନିଆ ବଡ଼ ବାସନା ଆଉ ସବୁ ପତ୍ର ଲାଗେ ଅସନା। ଲେମ୍ବୁ, କଞ୍ଚାଲଙ୍କା, ବି ମଟର ସବୁ ରହିଅଛି ଡାଲା ଭିତର ତଟକା ପରିବା ଖାଇବ ଯେବେ ସକତି ବଢ଼ାଇ ଲଢି଼ବ ତେବେ। କଳି କରିବନି କେବେ। ଫୁଲକୋବି, ପକୁଡ଼ି, ଦହିବରା ଛାତ ଉପରେ ହୋଉଛି ବଢ଼ା। ଶୀତ ସକାଳେ ପଡ଼ିଚି ଖରା ମୁନା ମୁୁନି ଦୁହେଁ ହେଲେ ଘାବରା। ଦେଖିଲେ ଦୁଇଟି ମାଙ୍କଡ଼ ଛୁଆ ପକୁଡ଼ି ପାଖରେ ହେଲେଣି ଠିଆ। ଛଡ଼ା ଛଡ଼ା ହେଲେ ମାଙ୍କଡ଼ ଖାଇପାରିଲେନି କଳି ଲଗାଇ। ପକୁଡି ବରା ସେ ଅଗାଡି ହୁଁ ଅଜାଡି ଗଲା ମାଡ ଗୋଳ ସିନା ସାର ହୋଇଲା ମୁନା ମୁୁନି ଦେଖି ହୋଇଲେ କାବା ମାକୁ ଡାକିଲେ ଦେଖିବ ଅପା ମାଆକୁ ଦେଖିଲେ ମାଙ୍କଡ଼ ଦୁଇ ଛାତ ଉପରୁ ଗଲେ ପଳାଇ କହିଲେ ପିଲାଏ ଶିଖିଲ ଯେଠୁ କଳି କରିବନି କେବେ ଆଜିଠୁ ତ କଳି କରିକି ସେ କଣ ପାଇଲେ? ହେଁ ଦୁଇ ଜଣଙ୍କ କଳିରେ ତୃତୀୟ ଜଣଙ୍କର ଲାଭ ହୋଇଥାଏ ଏଇପରିକା ସେମାନେ ଭୋଗିଲେ ଆଉ ତମେ ଏବେ ହଉଛି କେଁ ରଖି - ରୁଟିି କରିସାରିଲଣି
ଆଜ୍ଞା ପିଠା ହବ ତରକାରୀ ହବ ରୁଟି ଆଜି ହବନି ପଠା ତର- କାରି ପିଠା ତରକାରୀ ମଟର ଆଳୁ ତରକାରୀ ଚକୁଳି ପିଠା
ଭାତ ରନ୍ଧା ହେଇଛି
ଭାତ ରନ୍ଧା ହେଇକି ପଖଳା ହେଇଛି
ହୁଁ ଆଉ ହଉ ଆଉ ଆଉ ମୁଁ ତ ଏପଜନ କିଛି ରୋଷେଇ କରିନି ବୋଉ ଅଟା ଦଳିବ ଏଇନା ଆଜି କିଛି ତରକାରୀ ପତ୍ର କରାହେଇନି ଆଉ ଯାଉଛି କନ କଣ କରିବି ଆଉ
ହଁ
କୌଣସି ଆ ହୋଉ ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ହଁ ହ୍ୟାଲୋ
ସେ ଯେଉଁ ଇଏ ଗଲାଣି ତାର କାମ କରୁଥିଲା ଆମର। ଆଉ ତାର କାମ କରିକି ସେ ଆମର। ଗଲା ଇନଭଟର ତାରଟା ଆଉ ଟିକେ କାମ ହେଇନି। କରିବ ବୋଲି କହୁଥିଲା ଯେ ଉଁ ଯେ ତାର ନାହିଁ ତ ଆଉ କରିବ କଣ ଆଉ ସେଇ ଯୋଉ ଆମର ସେଇ ଘର କାନ୍ଥରେ ଜାଲି ଟିକିଏ ଏଇନା ବସିକି ଲଗାଉଥିଲୁ ଅମି ମୁଁ ବୋଉ ସମସ୍ତେ ମିଶିକି ଲଗେଇଲୁ ସିଲେଇ କରିକି ଲଗେଇଲୁ ଗାଧିଲୁ ଆଉ ଯୋଉ ପୋକ ଯୋଉ ଘର ଭିତରେ ପଶି ଯାଉଛନ୍ତି ଗୋବର ପୋକ ସେଠି ମାଡ଼ ହେବେ ଆଉ କଣ ସେଇ ବାଟେ ସବୁ ପଳେଇ ଯାଉଛନ୍ତି ଆଉ ଗୋଟେ ସ୍କ୍ରିନ ଟେ ଟାଙ୍ଗିବୁ ଯେ କଣ୍ଟା ଦି ଏଇଟା ତ ବାଡେଇ ପାରିଲୁ ନା ଆଜି ଏ ପୁଅ ଟା ମୋର ଆଇଲାନି ଆଉ
ସ୍କ୍ରିନ ରେ ଟାଙ୍ଗି ଦିଅନ୍ତୁ ଘର ଭିତରେ ଆଉ ପୋକ ମାଡ ହୁଅନ୍ତାନି ଏନ୍ତିଆ କଥା ଏଇନା ଚିକୁ ଆସିଥିଲା ଏ ବବଲୁ ଘର ଚିକୁ କଣ ଗୋଟେ ଲୁ- ଲୁଗା ବ୍ୟବହାର ଦେବା ପାଇଁ କାଲି ଯଉ ଯାଇଥିଲୁ ଆମେ ତାଙ୍କ ଘର ପ୍ରତିଷ୍ଟା କାମରେ ସେ ଆସିଥିଲା ଦେଇକି ଗଲା ହଉଛି ଗୋଟେ ଲୁଗାଟେ। ଦେଇକି ଏଇନା ଗପିଲା ବସି କେତେ। କେତେ ଲାଇଟି ଲାଗିଛି କେତେ ଇଏ ଲାଗିଛି ଜଷ୍ଟ ଅନେଇଲି ପଳେଇଛି ତ ସାଙ୍ଗେ ସାଙ୍ଗେ ହେଉଛି ସେ ଆସିଲା ଆଉ ଆସିକି କହିଲା ହଉଛି ଆଉ ମୁଁ ଦେଖ ଦେଖିଲା କେତେ ଲାଇଟି ଲାଗିଛି କେତେ ଇଏ ଲାଗିଛି କୋରା କଣ ହେଇଛି। ସବୁ ତକ ବସିକି ଇଏ କରି କରିକି ଗଲା ସାଙ୍ଗେ ସାଙ୍ଗେ। ଆଉ ହୁଁ ହଁ ଆମେ ବସିକି କଥା ହଉଥିଲୁ ଅମି ହରିକା। ଆଉ ଆଙ୍କର ଗୋଟେ ବାହାଘର ରିଫୁ ଘର ବାହାଘର ତାଙ୍କ ସାନ ପୁଅର। ତାଙ୍କର ବୁଧବାର ଦିନ ନିର୍ବନ୍ଧ ପଡିବ ତାର ବାହାଘର ଇଏରେ ହବ। କଣ ଯେ ବାହାଘରକୁ ମୁଦି ଟେ ଆଣିବ କଣ ବସିକି ଇଆଡୁ ସିଆଡୁ ବହେ ସମୟ ଗପିଲା। କହିଲା ନାନୀ ମୋତେ ଲୁଗାପଡ଼ା ଦିଖଣ୍ଡା ଦବୁ ଆଟାଜ ଫାଟାଜ ସଜ ଦେବୁ। ଆଉ ତିନି ଚାରି ହଜାର ଟଙ୍କା ଭିତରେ ଗୋଟେ ନିିର୍ବନ୍ଧ କରିଦେବି ଆଉ ମୁଁ କହିଲି ହଉ। କହିଲି ତାଙ୍କର ବୁଧବାର ଦିନ ଅଛି ଆର ତ କାମ ଇଏ ତ ତାକୁ ରି ପୁକୁ ନବନି କହୁଥିଲା କହିଲା ନବନି। ଏମାନେ ତାଙ୍କର ତିନି ଜଣ ଆଙ୍କ ଯିବେ ନା କଣ ଯାଇକି ଦି ଦିନ କଣ ଗ୍ରାଉଡୁ ମାରି ଦେଇେଇକି ପଳେଇ ଆସିବେ ଆଉ। କରିକି ଆସିବେ ଇଏ ତାର ତାପରେ ଯିବ କି କଣ କହୁଥିଲା ଆଉ ତା ପୁଅ ଟା ଆଇଥିଲା ଯେ କହିଲେ ତାଙ୍କର ତ କିଛି ଡିମାଣ୍ଡ ପତ୍ର ଦଉନାହାନ୍ତି। ଖାଲି ହଉଛି ମୁଦି ଟେ ଦଉଚ ଚନ୍ତିଆଉ ତା ଝିଅକୁ ଯାହା ସୁନା ସୁନି ଦଉଚନ୍ତି ଆକୁ ମୁଦିଟେ ହେଉଚନି। ଇଏ କହିଲା କହିଲା କଣ ପାଇଁ ମୁଦି ଟା ଦଉଚ ମୁଦି ଟାକୁ ଛାଡି କି ପଛେ ମତେ ଗୋଟେ ଗାଡି ଦେଇଦିଅ ଯଦି ହଅନ୍ତା। ମୁଦିଟାକୁ କେହି ଦେଖିବେନି ଗାଡିଟା ହେଲେ ମୁଁ ଚଢ଼ିକି ଯିବି ଯଉଠି କାମ କରିବି ପୁଣି ଆସିବି। ଏନ୍ତିଆ କଥା ତାଙ୍କର କହିଲେ ନା ନା ଗାଡିଟା ସୁନ୍ଦର ନୁହେଁ ମୁଦିଟା ସୁନ୍ଦର। ଲୋକ ଦେଖିବେ ବେଦି ଉପରେ ସେ କହଲା ମୋ ପାଇଁ ଗୋଟେ କିଣା ମୁଦି ଟେ ଆଣିବ ହାରିମ। କିଣା ମୁଦି ଟେ ଆଣିବ ଗାଡି ଟେ ଆଣ ସେ ଶୁଣୁନି ସେ ସୁଜି ଜମା ଶୁଣୁନି।
କହୁଚି ନାଇଁ ନାଇଁ ସେଟା ବାଗ ଦିଶିବନି ଏନ୍ତିଆ ହେଇଛି ତାଙ୍କ କଥା।
ଆଉ କଣ କରିବା ଆଉ କୋଉ ଦିନକୁ ତମର କେସେ ବାସ ତୁଟିଲା। କୋଉ ଦିନକୁ ଆସିବେ?
ଆଜିପା ଆସିଲେନି ବର୍ଷା ହେଲା ସେମାନେ ଆସିବେ ଆଉ। ଓ ଖରା ହେଲେ ନା ନାଇଁ ଖରା ହେଲେ ଆସିବେ ଏମତି ଟାଇମ୍ ଡେଟ୍ ନାହିଁ। ସେ କହିବେ
ହ
ହ